ହ୍ୟାଲୋ କଣ କରୁଚନ୍ତି? ହ୍ୟାଲୋ।
ହଁ ଆଜ୍ଞା ବସିଚନ୍ତି। ଆପଣ?
ହଁ ମୁଁ ବି ବସିଚି ଆଉ ଖରା ତ ହଉଚି ବାହାରକୁ ଯାଇ ହଉନି। ଭିତରେ ହିଁ ବସିଚି ଆଉ।
ଚାଳିଶ ଡିଗ୍ରୀ ଖରାରେ ଏବେ ସାରା ଦୁନିଆ ସିଜୁଚି ଆଉ।
ହଁ। ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ମୁଁ ଟିକେ ଯାହା ଟିକେ ଅସୁସ୍ଥ ହେଇଯାଇଚି ଆଉ। ଏଇ ଖରା ପାଇଁ ଏକା ଆଉ।
ହଁ ଖରା ପାଇଁ ତ ଏବେ ପ୍ରାୟ ସମସ୍ତଙ୍କୁ ଦେଖିବ ମାନେ ସଂ ଷ୍ଟ୍ରୋଗ ହେଲା ଭଳିଆ ହଉଚନ୍ତି ସବୁ।
ହୁଁ। ଆଉ ଆପଣ କଣ ଖାଇଚନ୍ତି ଏଇ ଖରାରେ?
ଅଁ ଖରାରେ ମୁଁ ଘରେ ସବୁବେଳେ ମାଣ୍ଡିଆ ତିଆରି କରାହୋଉଚି ମାଣ୍ଡିଆ ଯାଉ ପ୍ରସ୍ତୁତ କରାଯାଉଚି। ମୋ ମା କରୁଛନ୍ତି ଆମେ ସମସ୍ତେ ଖାଉଚୁ।
ବଢଆ ତ। ମଣ୍ଡିଆ
ଖରା ଦିନକୁ ହଁ ହଁ ଯେତେ ପାଣି ପିଇଲେ ମଧ୍ୟ ପେଟ ଥଣ୍ଡା ହଉନି। ଏ ଖରା ପାଇଁ କହିକି। ହଁ। ହଁ ମାଣ୍ଡିଆ ଆମର ଅ ରାତିରୁ ତିଆରି କରିକି ରଖାଯାଇଥାଏ ସଖାଳ ପାଇଁ ଏଇ ଯେଉଁ ତୋରାଣୀ ବାହାରେ ଭାତର
ଆଜ୍ଞା।
ଭାତରୁ ଯୋଉ ତୋରାଣୀ ବାହାରିଥାଏ ସେ ତୋରାଣୀରେ ମାଣ୍ଡିଆ ଆ ଘାଣ୍ଟିକି ସେଥିରେ ଲୁଣ ପକେଇକି ପ୍ରସ୍ତୁତ କରାଯାଇଥାଏ। ସେଟା ରଖାଯାଇଥାଏ ରାତିରେ ସଖାଳୁ ଆସି ସଖାଳୁ ସେଇଟା ପୁରା ଥଣ୍ଡା ହୋଇକି ଥାଏ। ତ ସମସ୍ତେ ଖାଇକି ଯିଏ ଯୋଉ କାମରେ ଯିବା କଥା ଯାଆନ୍ତି।
ହଁ ଏଇଟା ଆଉ ମାଣ୍ଡିଆ ଯାଉ କୁହନ୍ତି ବୋଧେ ହଁ ଆମର ବି ହେଇ ଥାଏ ମା ବି ଥରେ ଥରେ କରିଥାନ୍ତି ଏମିତି ହିଁ। ଏଇଟା ମାନେ ଭଲ ଓ ମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆଉ। ଆଉ ମାଣ୍ଡିଆରେ ଆପଣ କଣ କରନ୍ତି ଯେହେତୁ ଏଇଟା ଗୋଟେ ଏକ ପୃଷ୍ଟିକର ଖାଦ୍ୟ ଆ ମାନେ କଣ ଓଡିଶାର ଗୋଟେ ପାରମ୍ ପମ୍ପରିକ ଖାଦ୍ୟର ସେଥିରେ ଆହାର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ମାନେ ବିଶେଷ କରି ଆମର ଆଦିବାସୀ ଅଞ୍ଚଳ ଯେହେତୁରେ ଆମର କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ ତ ଅଞ୍ଚଳ ଆଉ ମାଣ୍ଡିଆର ତ ପ୍ରଥମ ପ୍ରା ଧାନ୍ୟ ଏଇ ଜିଲ୍ଲାରେ ହିଁ ରହିଛି କହିବାକୁ ଗଲେ। ତ ଆପଣ ମାଣ୍ଡିଆରେ ନିହାତି ଭାବେ ଯେ ହଁ କୁହନ୍ତୁ।
ଆଗରେ ସବୁ ମାନେ ମାଣ୍ଡିଆ ସବୁ ଆସ୍ତେ ଆସ୍ତେ ଲୋପ ପାଇ ଯାଇଥିଲା ଏଇ ପରମ୍ପରା ଟା ମାଣ୍ଡିଆ ଖାଇବାର ହଁ ପରମ୍ପରା ଟା ଲୋପ ପାଇ ଯାଇଥିଲାଣି। ଏବେ ପୁଣି ସେଟାକୁ ପୁନରୁଦ୍ଧାର କରାଯାଉଛି ସଚେତନ ସରକାରଙ୍କ ତର ରୁ କରାଯାଉଛି ଯେମିତି କିି ମାଣ୍ଡିଆ ପୁଣି ଚାଷ କରିବେ ଲୋକମାନେ। ତ ମାଣ୍ଡିଆ ଯେମିତି ଖାଇବେ।
ହଁ ଏହା ତ ସରକାରଙ୍କର ବହୁତ ଏକ ବଡ ପଦକ୍ଷେପ ଯେଉଁ ଥିରେ କି ମାଣ୍ଡିଆ ଭଳି ଅତି ସୁନ୍ଦର ଏକ ପୁଷ୍ଟିକର ଖାଦ୍ୟର ପୁଣି ଥରେ ପୁନରୁଦ୍ଧାର କରାଯାଉଛି। ଏବଂ ଯାହା ଦ୍ଵାରା କି ଆମ ମନୁଷ୍ୟ ସମାଜକୁୁ ଏକ ସୁନ୍ଦର ଭାବେ ମାନେ ତାହାର ସୁବିଧା ସୁଯୋଗ ଉପଲବ୍ଧ ହେଇପାରିବ ଯଉ ମାନେ କି ମନୁଷ୍ୟ ମାନେ ତାର ବେଶ ଲାଭବାନ ହେଇପାରିବେ ଆଉ ଆପଣ ମାଣ୍ଡିଆରେ ଆଉ କଣ କଣ ଖାଇଛନ୍ତି ମାନେ ଆଉ କିଛି କିଛି ମାନେ ଖାଇଛନ୍ତି କି?
ମୁଁ ମାଣ୍ଡିଆରେ ଆହୁ ରି ଗୁଡ଼ିଏ ରେସିପି ଅଛି ମାଡିଆ ମାଣ୍ଡିଆରେ ବର୍ତ୍ତମାନ ବ ବହୁତ ପ୍ରକାର ଯାଉଛି ଯେମିତିକି ଦେଖିବେ ମାଣ୍ଡିଆରେ ଚକୁଳି ତିଆରି କରୁଛନ୍ତି କାକରା ପିଠା ତିଆରି କରୁଛନ୍ତି। ପକୋଡ଼ା ତିଆରି କରୁଛନ୍ତି କଣ ନ ହେଇପାରୁଛି ଆଜିକାଲି। ଏବେ ତ ଗୋଟେ ଫେମସ୍ ପୁରା ହେଇଗଲାଣି ପୁରା ପ୍ରସିଦ୍ଧ ଲାଭଛି ସୁପ୍ ମାଣ୍ଡିଆ
ହଁ ହଁ ମାଣ୍ଡିଆ ସୁପ୍ ଆପଣ ଖାଇଥିବେ ନିହାତି ମୁଁ ତ ଘରେ କେବେ ମାଣ୍ଡିଆ ସୁପ ଆମର ହେଇନି। କିନ୍ତୁ ଯୋଉ ଆମର ପଲିସ୍ରୀ ମେଳା ହୁଏ। କିଛି ଆମର ଅ କିଛି ବି ମେଳା ହୁଏ ଯାତ୍ରା ହୁଏ ପର୍ବପର୍ବାଣୀ ହୁଏ। ଆମର ମିଶନ ଶକ୍ତିର ମା ମାନେ ସବୁ ବନେଇଥାନ୍ତି ମାଣ୍ଡିଆ ରେ ସବୁ ବିଭିନ୍ନ ପ୍ରକାର ରେସିପି ଆଣିଥାନ୍ତି। ତ ସେଇଥିରେ ସେମାନଙ୍କର ଯୋଉ ବନେଇଥାନ୍ତି ଆ ମାଣ୍ଡିଆରେ ଯୋଉ ରେସିପି ଗୁଡା ବନେଇଥିବେ ସୁପ ତାପରେ ସେଥିରେ କଟଲେଟ ବରା ବିଶ୍ଵାସ କରନ୍ତୁ ବହୁତ ଟେଷ୍ଟ ଲାଗେ ଆମର ବାହାରେ ଯାହା ଚଉମିନ ମ୍ୟା କିଏ ସବୁ ବିକା ଯାଏ କି ରୋଲ ବିକା ଯାଏ। ଗୁପଚୁପ ଚାଟ ତାଠୁ ବହୁତ ହି ଭଲ ଲାଗେ ମାଣ୍ଡିଆର ସେ ସବୁ ରେସିପି ଖାଇବା ପାଇଁ।
ହଁ ହଁ ନିହାତି ନିହାତି। ସେଇ ଜିନିଷ ଗୁଡ଼ାକ ଫାଷ୍ଟଫୁଡ଼୍ ଖାଇବା ଅପେକ୍ଷା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଖାଇବା ଶହେ ଗୁଣରେ ଭଲ ସେଇଟା ଦେହ ପାଇଁ ବି ହିତକର। ତ ଆସ୍ତେ ଆସ୍ତେ ସରକାର ତରଫରୁ ହେଉ କିି ଆ ନିଜେ ନିଜେ ବି ମାନେ କୁ ଏଗୁଡ଼ାକୁ ପୁରା ସମସ୍ତେ ଏବେ ପ୍ରାୟ ପସନ୍ଦ କରୁଛନ୍ତି।
ହ
ଆଉ ଖାଉଛନ୍ତି ମଧ୍ୟ।
ହଁ ଯେମତି ଏବେ ସରକାର ଯେମିତି ଆପଣ କହିଲେ ପୁରା ଏବେ ପାଇଁ ବି ଖାଦ୍ୟ ସରକାର ତିଆରି କରିସାରିଛନ୍ତି ଯେମିତି କି ଆଧୁନିକ ଏଇ ଯୁଗକୁୁ ଯେମିତି ଦରକାର ମାନେ ମାଣ୍ଡିଆରୁ ବିସ୍ କେଶ୍ ବି ତିଆରି କରୁଛନ୍ତି କେକ୍ ବି ଆସୁଛି ଆ ରୁଟି ଉ ବା କଣ ନ ହେଇ
କନ ହେଇ ପାରୁଛି? କଣ ନ ହେଇପାରୁଚି ସବୁ ପ୍ରକାର ଜିନିଷ ହଉଛି ମାଣ୍ଡିଆରୁ। ତ ଏହାକୁ ବି ସମସ୍ତେ ଖାଇବା ଦରକାର କାହିଁକି ଏହା ଆସ୍ତେ ଆସ୍ତେ ଏଗୁଡ଼ାକ ସବୁ ଲୋପ ପାଇକ ବାକୁ ବସିଲାଣି ଆଉ ଗୋଟେ ଯେମିତି କୁଇରି କୁଇରି ମାଣ୍ଡିଆ ଏଇଗୁଡାକ ସବୁ ଯାକ ଲୋପ ପାଇବାକୁ ବସିଲାଣି ତ ସମସ୍ତେ ବି ସଚେତନ ହେବା ଦରକାର ଫାଷ୍ଟ ଫୁଡ୍ ଖାଇବା ଅପେକ୍ଷା ଏଗୁଡା ଖାଇବା ନିହାତି ଦରକାର। ଏହା ଆମ ଆମ ଶରୀରକୁ ବି ବଳ ଯୋଗାଇଥାଏ।
ହଁ ଆମ ଦେହକୁ ସେଇଟା ହାନିକାରକ। କିନ୍ତୁ ଏହା ଆମ ପାଇଁ ବହୁତ ଲାଭଦାୟକ ଡାଇବେଟିସକୁୁ କଣ୍ଟ୍ରୋଲ କରୁଛି। ଆ ଯେମିତି ଆପଣ ଜାଣିଥିବେ ଆ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖୁଛି ଆମକୁ। ଏବଂ ଆମର ଫାଷ୍ଟ କଥା ହଉଛି ଆଜିକା ଦିନରେ ଯୋଉ ଆମର ଚର୍ ବି ଅଂଶ ବଢୁଛି ଫାଷ୍ଟ ଫୁଡ ଖାଇକି ଏସି ଖାଇକି ସେ ତାକୁ କମଉଛି ଆମର ଓଜନ କୁ କମଉଛି ଲସ୍ କରଉଛି ଆଉ ଯେମିତି କିି ଆପଣ ଯୋଉ ଆନିମିଆ ରକ୍ତହୀନତା ଯୋଉ ଦେ ଦେଖାଯାଏ ବିଶେଷ କରି ଆମ ଝିଅ ମାନଙ୍କ ପାଖରେ ମାନେ ଆଉ ଗର୍ଭବତୀ ମା ମାନଙ୍କ ପାଖରେ ଯୋଉ ରକ୍ତହୀନତା ଦେଖାଯାଏ। ତାକୁ ମଧ୍ୟ ମାଣ୍ଡିଆ ଦୂର କରିଥାଏ।
ହଁ ନିହାତି। ହୁଁ।
ଯେମିତି କିି ଆଉ ସେଇଥିପାଇଁ ତ ସରକାର ଆମର ଆପଣ ଜାଣିଥିବେ ସରକାର ବହୁତ ବଢିଆ ବଡ ମିଶନ ବି କରିଛନ୍ତି।
ହଁ ହଁ ମିଲେରି ମିସନ୍ ଯୁ କହନ୍ତି।
ହଁ ମିଲେଟ ମିଶନ ରେ ଆ ସେଇଥିରେ ମିଶନ ଶକ୍ତି ମା ମାନଙ୍କୁ ନେଇକି ସେଥିରେ ସଚେତନତା କରୁଛନ୍ତି। ଏବଂ ବିଭିନ୍ନ ଗ୍ରା ଆମ ମାନଙ୍କୁ ମାନେ ଯୋଉ ଆଦିବାସୀ ଗାଁ ମାନଙ୍କୁ ଯାଇକି ମଧ୍ୟ ତାର ଚାଷ ପାଇଁ ସମସ୍ତଙ୍କୁ ଅ ପ୍ରବର୍ତ୍ତଉଛନ୍ତି ସମସ୍ତଙ୍କୁ ସଚେତ ତାଙ୍କୁ କରାଉଛନ୍ତି।
ଆଉ ଘରେ
ଆଉ ଆପଣଙ୍କ ଘରେ ସବୁ କେମିତି ମାନେ ମାଣ୍ଡିଆକୁ ଭଲ ପାଆନ୍ତି ନା ନାଇଁ?
ହଁ ନିହାତି ଭଲ ପାଆନ୍ତି। ପୁଅ ମାନେ ଖାସେ କରିକି ବେଶୀ ଭଲ ପାଉନାହାନ୍ତି କହିକି ବିଭିନ୍ନ ପ୍ରକାର ବେସିି ବିି ତିଆରି କରି ସେମାନଙ୍କୁ ଦିଆଯାଉଚି। ଖାଦ ଭାବରେ ଯେମିତିକି ସେମାନେ ଯାଉ ଗଲେ ଖାଆନ୍ତିନି।
ହଁ।
ତ ଯେମିତି ଚକୁଳି କଲେ କି ପିଠା କଲେ ସେମାନେ ଖାଇବାକୁ ଭଲ ପାଆନ୍ତି। ତ ସେମିତି ତିଆରି କରାଯାଏ ମାଣ୍ଡିଆରେ ଆଉ ତମ ଘରେ ପ୍ରସ୍ତୁତ କରନ୍ତି ନା ନାହିଁ?
ହଁ ଆମ ଘରେ ବି ହୁଏ ଆମ ଘରେ ମାଣ୍ଡିଆରେ ହଁ। ଯେହେତୁ ମୋ ବାବାଙ୍କର ଡାଇବେଟିସ୍ ଅଛି ତ ଏମିତି ଘରେ ରହିଲେ ମାନେ ତ ନିହାତି ବାପାଙ୍କୁକ ପୂର୍ବରୁ କହୁଥିଲି। ଯେ ଡାଇବେଟିସ୍ ମଧ୍ୟ ଇ ନିୟନ୍ତ୍ରଣ କରିଥାଏ ତ ଆପଣ ଯେମତି ଥିଲେ ମାଣ୍ଡିଆ ଯାଉ ତିଆରି ହୋଉଛି ଆମର ବି ସେମିତି ରାତିରେ ବନା ହେଇଯାଏ ମାଣ୍ଡିଆ। ଯେଉ ସେଇ ଯୋଉ ଦହି ଦହି ତୋରାଣି ଏମିତି ସବୁ ପକେଇକି ସେଥିରେ। ତା ପରଦିନ ସକାଳୁ ତାକୁ ଖିଆଯାଏ। ଆ ନାଇ ତ ରାତିରେ ବି ଥରେ ଥରେ ଆମର ତାକୁ ବି ମାନେ ନ ରାତିରେ ଡିନର ଟାଇପି ର ବି ଖିଆଯାଏ ଯେମିତି କି ମାଣ୍ଡିଆ ପିଠା କୁ ଚକୁଳି କରାଯାଏ ଇଟିଲି ପିଠା ବି ବନାଯାଏ। ପୋଡ ପିଠା ବି ଥରେ ଥରେ କରାହେଇଥାଏ ଆମର।
ଏଇଭଳି ବୋହୁତି ବୋହୁତି ପ୍ରକାରର। ଖାଦ୍ୟ କରାଯାଏ ଯୋଉଥିରେ କି ଆମକୁ ମାନେ ମାଣ୍ଡିଆ। ଆକ୍ଚୁଆଲି ଆଗରୁ ମାଣ୍ଡିଆ ନା ଶୁଣିଲେ ଇଛା ହୋଉନଥିଲା ଖାଇବା ପାଇଁ କି। ହଁ କଣ ଗୋଟେ ହେଇଥିବ ଏଇସେ।
ତା କଲର ପାଇଁ ବି ବହୁତୁ ଜଣ ପସନ୍ଦ କରନ୍ତିନେହିଁ ତା ରଙ୍ଗ। ପାଇଁ କହିଚି। କିନ୍ତୁଏ ଏବେ ଆସ୍ତେ ଆସ୍ତେ ଲୋକମାନେ ସମସ୍ତେ ପସନ୍ଦ କଲେଣି ଖାଇବା ପାଇଁ।
ହଁ ଏବେ କିନ୍ତୁ ତା ଟେଷ୍ଟ ଏମିତି ବଢିଗଲାଣି ତାର ଚାହିଦା ବି ଦିନକୁ ଦିନ ବଢିବାରେ ଲାଗିଚି ଆପଣ ମାର୍କେଟ ଦେ ଦେଖନ୍ତୁ ମାଣ୍ଡିଆ ମାନେ ତାର ହିଁ ଆ ସେଇୟା ଗୋଟେ ଦଶ ଟଙ୍କିଆ ବିସ୍କିଟ୍ କିଣିବେ କିନ୍ତୁ ଗୋଟେ ମାଣ୍ଡିଆ ବିସ୍ କିଣିବେ ସେ ପ୍ୟାକେଟ୍ ଆପଣଙ୍କର ପଚାଶ ଟଙ୍କା ହେଇଥିବ।
ହଁ ତାକୁ ଠିକ୍ ଦାମେ ବି ମିଳିବା ଦରକାର ନା।
ହଁ ଯେ ମଡିଆ ଆଜ୍ଞା।
ଆଉ ଆଉ ଥରେ ଘର। ଏବେବି ଆମେ ପ୍ରସ୍ତୁତୁ ଆମେ ଘରେ ବି ପ୍ରସ୍ତୁତ କରିଥିଲୁ ଥରେ। କଦଳୀ ଆଁ କଦଳୀ ଆଉ ମାଣ୍ଡିଆ। ବୁଡ଼। ଆଉ ଟିକେ ଅଳେଇଚ ପକେଇକି ତାକୁ ଚକୁଟି ଦେଇକି ଚକୁଟି ଦେଇକି ସେଠି ଚକୁଳି ପ୍ରସ୍ତୁତ କରିକି ଖାଇଥିଲୁ ଏତେ ଟେଷ୍ଟି ସେ ଖାଇବା।
ଆରେ ବା ତାହେଲେ ଆମେ ବି ଦିନେ କରିବା ଏଇଭଳି।
ତମେ ତମେ ବି କରିକି ଦିନେ ଖାଅ ଦେଖିବ ବହୁତୁ ବଢିଆ ଲାଗିବ କଦଳୀ। ସେଇଟା ପକେଇଲେ ତାର ଆହୁରି ଟେଷ୍ଟା ଟିକିଏ ବଢିଯାଏ।
ଆଚ୍ଛା ନାଇଁ ଆମେ କେବେ ସେମିତି ଖାଇନାଉ। ଦେଖି ଆପଣ ଯଦି ଏତେ ସୁନ୍ଦର ଭାବେ ଏଇ ରେସିପି ଗୋଟେ ଖାଇଛନ୍ତି। ଥରେ ଟେଷ୍ଟ କରିକି ଟ୍ରାଏ କରିଛନ୍ତି ତ ଆମେ ବି ନିହାତି କରିବା। ପୁଣି ଖରା ଦିନେ ଯଦି ମାଣ୍ଡିଆର ଯଦି ମଜା ନ ଉଠେଇବା ତାହେଲେ ଆଉ କଣ
କାକରା ପିଠା ବି କରିକି ସେଠି ପୁର ଦେଇକି ବି କଲେ ବି ହଉଛି। ଭଲ ଲାଗେ ଖାଇବା ପାଇଁ।
କେରା ହେଇଛି ତାକୁ ଫାଷ୍ଟ ଜନ୍ତି କିି ଯୋଉ ବନାନ୍ତି ବହୁତ ଭଲ ଲାଗେ।
ହଁ ହୁଁ।
ଆଚ୍ଛା।
ଭଲ ଲାଗେ ଖାଇବା ପାଇଁ।
ଆଜ୍ଞା।
ଓ ହଁ ହଉ ଠିକ ଅଛି ତମେ କଣ କାମ କରୁଥିଲ କର କାମ ହଁ। ହଉ ଠିକ ଅଛି ରହିଲି।
ଆଜ୍ଞା ଧନ୍ୟବାଦ।